ହଁ।
ଆଜ୍ଞା ନମସ୍କାର କଣ କରୁ
ନମସ୍କାର ଏଇଠି ଦୋକାନରେ ଅଛି ମେଡିସିନ ଦୋକାନରେ, ତ ଅଛି ଏଇଠି ଆଉ। ବର୍ଷା ହଉଛି ସକାଳୁ, ଆମ ଗାଁ
କୋଉଠି?
ନୁଆ ଗାଁ ନୂଆଗଡ।
ନୟା ଗଡ଼।
ଆଜ୍ଞା। ଆପଣଙ୍କର କୋଉଠି
ଆମର କେନ୍ଦ୍ରାପଡା
କେନ୍ଦ୍ରାପଡ଼ା ବାଲ କେନ୍ଦ୍ରାପଡ଼ା ନା କଉଠି
ଆଜ୍ଞା
ଓହୋ ବର୍ଷା ହଉଛି ଏନା ବର୍ଷା ହଉନି
ହଁ ବର୍ଷା ତ କାଲିଠୁ ଛାଡୁନି ମୂଷା କ ହଁ ସେଟା ହଉଛି ବର୍ଷା
ହଁ ବର୍ଷା କାଲିଠୁ ବି ହଉଛି ଇଆଡେ ଦିନ ଯା କାଲି ରାତିଳେ
ହଁ ମେଡିସିନ ଷ୍ଟୋର କଣ କରିଛନ୍ତି ନା ମାନେ ରହୁଛନ୍ତି ସେଠି
ନାମ ରହୁଛି।
ମେଡିସିନ ଷ୍ଟୋର ତ ବହୁତ ମାନେ ଲାଭ।
ହଁ ବହୁତ ଆବର୍ଜନରେିକଟା
କଣ କହିଲେ
ଜେନେରିକ ମେଡିସିନରେ ବହୁତ ଲାଭ।
ଉ ହଁ ତମର ସେଟା ଜେନେରିକ ଜେନେରିକ ମେଡିସିନ୍ ଆୟୁଷ୍ମାନ ନା କଣ
ହଁ ଜେନେରିକ ମେଡିସିନରେ ବହୁତ ଲାଭ ଟିକେ
ହଁ ସୋ
କେମିତି ଜାଣିଲେ ଆପଣ
ମୁଁ କଣ ଜାଣିଛି ଆମର ମୋର ଜଣେ ଥିଲେ ତ ଭଉଣୀ ସେ ବି ଅଛନ୍ତି ସେ କୁହନ୍ତି ଆଉ ସେ ସେଥିରେ ଭଲ ଲାଭ ବୋଲି
ହଁ ହଁ ଆପଣ କଣ କରନ୍ତି
ନା ମୁଁ ପଢାପଢି ସରିଯାଇଛି ମାନେ
ହଁ
ଚାକିରି ପାଇଁ ଏ ବାହାରେ ଆସିଲା ନା ଜେଟି ଯୋଉ ସିଟି କରିଛି ତ ହଁ
ଓହୋ ସିଟି କରିଛନ୍
ହଁ
ହ ହୋ କେତେ ଏଜ୍ କି
କଣ କହିଲେ
ଏଜ୍ କେତେ ଆପଣଙ୍କର
ଥାଟି
କେତେ
ଟୋଣ୍ଟି ସେଭେନ୍
ଓୋହୋ ମ୍ୟାରେଜ୍ ହେଇନି ଏବେ ହାଁ
ନା
ଏତେ ଅସୁବ ହେଛି
ହଁ ନୟାଗଡ ତ ଯାଇଥିଲୁ ଆମେ ହେଇଗଲାଣି ଚାରି ମାସ ତଳେ
ଏଇ ଫତେଗଡ
ହଁ ରାମ ମନ୍ଦିର ଯାଇଥିଲୁ ଫାଷ୍ଟ ଆମେ ଗଲୁ ଚର୍ଚିକା ଗଲୁ ଏଇପଟେ ଅଂଶୁପା ତାପରେ ଗଲୁ ଆ ରାମ ମନ୍ଦିର ରାମ ମନ୍ଦିରରୁୁ ଗଲୁ ଆମର ନୀଳମାଧବ ନୀଳମାଧମ ଯାଇକି ହଁ ତାପରେ ଗଲୁ ଆମର ଦେଓଝର ୱାଟର୍ ଫଲ୍ ସେଇଠି ଗଲୁ ସେଇଠୁ ସେଠୁ ଆମେ ରିଟର୍ଣ ଆସିଲା ବେଳେ ଏ ଯୋଉ ଆମର ଭଟାରିକା ଆଠ ଗଡ ପଟେ ଆସିଲୁ।
ହୁଁ ହୁଁ ହୁଁ।
ବି ଗଲୁ ସେଠି ଟିକେ କିଣା କିିଣି କରି ତାପରେ ଫେରିଲୁ ଆଉ।
ଓ ହୋ ମାଣିଆ ଵନ୍ଧ ସାଡ଼ି ତ
ହଁ ସେଇଠୁ ଆମେ କିଣା କିିଣି କଲୁ ଭଲ ଲାଗିଲା ସେ ଜାଗା ବହୁତ ମାନେ ଆମେ ଯୋଉଠିକି ଗଲୁ ସେଠି ଦୋକାନ ଯାଇନଥିଲୁ ସେଠି ଯୋଉ ଘରେ ଘରେ ସବୁ ମାନେ ତିଆରି ହଉଛି ସେଇଠି ଜଣଙ୍କ ଘରକୁ ଯାଇଥିଲୁ ସେଠୁ ତାଙ୍କ ଘରେ ବି ଦେଖିଲୁ, ଭାରି ଭଲ ଲାଗିଲା।
ଓ। ମାଣୀଆ ବନ୍ଧ ଶାଢୀ ଗୁଡ଼ାକ ଟିକେ ଅଧିକା ରେଟ୍ ବୋଧେ ନା
ହଁ ସେ ନେଲେ ଆମେ ଆଣିଲୁ ଶାଢୀ ଆଣିଲୁ ଦିଟା ଆଉ ମାନେ ପିସ୍ ଆଣିଲୁ ଡ୍ରେସ୍ ପିସ୍ ଆଣିଲି ଦିଟା ଏମ୍ତି ଆସିଲୁ ଆଉ
ଏପଟକୁ ଆଉ ଆସିନାହାନ୍ତି। ଏଇ ବୈଷ୍ଣବୀ ମାତା ନାଇକୀ।
ନାଇଁ ସେଠିକି ଯାଇଥାନ୍ତୁ, ଆମର ଲେଟ ହେଇଯିବ ନା ମାନେ ଆମେ ତ ସେଇଥିରେ ବି ଆମ ରାତି ହେଇଗଲା, ନଅଟା ହେଇଗଲା ଫେରିଲୁ କହୁଥିଲା ଆମକୁ ଯେ ନେଇଥିଲେ ଭାଇ ଯାଇଥିଲେ କହିଲେ କି ବୈଷ୍ଣ ହଁ ବୈଷ୍ଣୋଦେବୀ ଆଉ ଗୋଟେ କଣ କହିଲେ ତ ଯଦି ଏଇ ଦି ଜାଗା ଵୁଝିବ ତାହେଲେ ଏପଟେ ଆଉ କିଛି ଦେଖିପାରିବନି, ଏକାଥରେ ସେଆଡକୁ ଯିବା ତାପରେ ଆମ କହିଲୁ ନାହିଁ ଆମ ରାମ ମନ୍ଦିର ଦେଖିବା ନହେଲେ କହୁଥିଲେ କହିଲେ ତମେ ଯଦି ସେପଟେ ଯିବ ସେ ବହୁତ ରହିଲାନି ଆହୁରି ପଚାଶ ଷା
ଲାଇନ ସେଇଟା ଖଣ୍ଡପୋଡା ଗୋଟେ ଲାଇନ ବାହାପରୁ ଲାଇନ ନୀଳମାଧବ ତାପରେ ଉଁ ଏଇଟା କଣ ବାହାପୁର ଫତେଗଡ ମ ରାମ ମନ୍ଦିର ତା ସାତ ପୋଶିଆ ଗଲେଣିି କେମିତି ଆଉ ସେପଟ ଗଲେ ଯଦିଇ ଯୋଉ ଅଣଶୁଭଇଉ କଣ ଆମର ଆଠ କଡ ଆଡେ ଗଲ ଯଦି ଏଇ ସାତ ପୋଶିଆ ଗଣ୍ଡ ଗଲନି
ସାତକୋଶିଆ ଆମେ ଦେଖିକିରି ଆସିଲୁ ହଁ ମାନେ ସେଇ ବାଟରେ କିନ୍ତୁ ଟାଇମ ନଥିଲା ଆମ ପାଖରେ ନା ରହିବାର ପ୍ଲାନିଂ ଥିଲେ, ଆମେ ଏକାଥରେ ଦେଖି ଆସିଥାନ୍ତୁ ଆମ ଭାଇ ବି ସେଇଠି ନୟାଗଡ଼ରେ ଜବ୍ କରନ୍ତି, ଆମର ଯୋଉ ହାଁ। ଦଶପଲା
ହଁ ହଁ ଦଶପୋଲା ଆମର ସେଇ ଦଶ ପୋଲା ପଛକୁ ଟିକେ କୋଡିଏ କିଲୋମିଟର
ହଁ ସେ ଭାଇ ସେ ଯଶପଲାର ଅଛନ୍ତି ଯୋଉ କନଷ୍ଟ୍ରକ୍ସନ କାମ ହଉଛି ଟ୍ରେନ୍ ଲାଇନ୍ ଆଉ ସବୁ କଣ ସେ ସେଇଥିରେ ଅଫସର ଅଛନ୍ତି୍।
ଟ୍ରେନ୍ ଲାଇନରେ
ହଁ କାମ ହଉଛି ନା ସବୁ ସେ ଯୋଉ କି ଦୁର୍ଗା କନଷ୍ଟ୍ରକ୍ସନ କଣ ଏମତି ସେଠି ଅଛନ୍ତି।
ନାଇଁ ନାଇଁ ଟ୍ରେନ ଲାଇନରେ କାମନେଇଛନ୍ତି ନା କଣ?
ହଁ ଟ୍ରେନ୍ ଲାଇନ୍ କାମ ହଉଛି।
ଆପମଟରେ ରଶଣ
ସେ ଇଞ୍ଜିନିୟରିଂ କରିଥିଲେ ଇଞ୍ଜିନିୟର ଅଛନ୍ତି ସେଥି
ଗର୍ମେଣ୍ଟ ଗୋର୍ଣ୍ମେଣ୍ଟର ନା ଏ କମ୍ପାନି ଅଣ୍ଡର୍ ରେ
କମ୍ପାନୀ କମ୍ପାନୀ ସେ କଣ କମ୍ପାନୀଟା ପା ମନେ ପଡୁନି ନା ଟା ସେ ତାଙ୍କର ଦିଟା କ୍ୟାମ୍ପ ଦିଟା ନା ସେ କେତେଟା କ୍ୟାମ୍ପ ଅଛି ଚାରଟା ନା କେତେଟା। ମାନେ ସିଏ ସବୁ ରହୁଚନ୍ତି ପିିଲା ସବୁ।
ହଁ। ଆଉ ଖିଆ ପିଆ କଣ ହେଇଛି?
ହଁ ଆଜି ତ ବର୍ଷା ହୋଉ ଛି ଆମେ ଏଇନା ଉଁ ଚକୁଳି ପିଠା କରିଥିଲି ଆଉ ଭଜା। ଖାଇକି ବେସ୍ତ ଆଉ।
ପିଠାକୁ ଭଜା?
ହଁ ଉପମା ବି ବନେଇଥିଲି। ହଁ ଭାତ ବନେଇ ସାରିଛି। ଭାତ ଆଉ ଫୁଲକୋବି ତରକାରୀ।
ଓହୋ। ଆଉ କେବେ ଆସିବେନି ୟାଡ?
ନା ଆଉ ତ ଏବେ ଯାଇନି ଯାଇଥିଲୁ ନା ଆଉ କଣ ଯିବା ଏଇନା ତ ଯାଇଥି ଲି ଆଗରୁ ବି ଯାଇଥିଲି ନୀଳମାଧବ ଉଁ ସେଇ ସବୁ ବୁଲି ଥିଲୁ ନୟାଗଡ ଆହୁରି ସବୁ ମନ୍ଦିର ଆମେ ଯାଇଥିଲୁ ଛଅ ଜଣ ଯାଇଥିଲୁ।
ସ୍କର୍ପିଓରେ ଆସିଥିଲ କେତେ ଜଣ ଆସିଥିଲ?
ଛଅ ଜଣ ଯାଇଥିଲୁ।
ଓ ତମ ସାଙ୍ଗସାଥି ନା ଫ୍ୟାମିଲି ମେମ୍ବର।
ନା ଘରେ ଯାଇଥିଲେ ମାନେ ଭାଉଜ ନନା ଆଉ ମୋର ଭାଇ, ଆଉ ମୋ ନନାଙ୍କ ଝିଅ, ଭୋଉଣୀ, ମୁଁ ଆମ ଘରେ ସମସ୍ତେ ଯାଇ ଆଉ ଏପଟେ କେବେ ଆସୁଚି କେନ୍ଦ୍ରାପଡ଼ା
କେନ୍ଦ୍ରାପଡ଼ା ଯାଇନି। କେନ୍ଦ୍ରାପଡା କୋଉଠି କି ଘର, କେନ୍ଦ୍ରାପଡା କୋଉଠି ଘର? ହାଲୋ।
ଆଜ୍ଞା?
କହିଲି କେନ୍ଦ୍ରାପଡାରେ କୋଉଠି ଘର?
ଏ ବଳଦେବଜୀଉ ମନ୍ଦିର।
ହଁ ବଳଦେବଜୀଉ ମନ୍ଦିର ଶୁଣିଚି ଯାଇନି।
ହଁ ମାନେ ଏ ସେଇଠୁ ଆମ ଘରଟା ହଁ ପନ୍ଦର କିିଲୋମିଟର ହବ।
ଅହ।
ଏଇ ଯେମିତି ପାଖ ଆଉ ସବୁବେଳେ ଆମେ ଯିବା ଆସିବା ସେପଟରେ କରୁ ବାଇ କରେ ଆସିଲେ ଆମକୁ ଉଁ ପନ୍ଦର ମିନିଟ କୋଡିଏ ମିନିଟ ଲାଗେ କୋଡିଏ ମିନିଟ ଲାଗେ
ହଁ
ବାଇକରେ ଆସିଲେ।
ଆଉ କଣ ଖାଇବାକୁ ଭଲ ଲାଗେ କଣ?
ଆଉ ସେପଟେ ଆଉ କଣ ଅଛି ରସପଲା ଜଙ୍ଗଲରେ ସ ଆମେ ଯେତେବେଳେ ଥରେ ଯାଇଥିଲୁ ବୁଲିବା ପାଇଁ ପିକନିକ ରେ ବୋହୁତ ବର୍ଷ ତଳେ ଆମେ ଜଙ୍ଗଲ ଭିତରେ ରା ତିରେ ପଶିଯାଇଚୁ ଆଉ ଜାଣିପାରୁନୁ ବାଟ କୋଉ ପଟେ ପାଇଲୁନୁ ସେ ଜଙ୍ଗଲରେ ପୁରା ପଶିଯାଇ ନ୍ତି ମାନେ ଆଉ ଆଗକୁ ଖାଲି ଜଙ୍ଗଲ ହିଁ ଜଙ୍ଗଲ। ତାପରେ ଯାହାହୋଉ ଏଇ ଦଶପଲା ଜଙ୍ଗଲ।
ଦଶପଲାରେ ଏତେ ଜଙ୍ଗଲ ନା ଟା। ଦଶପଲା ଆଗକୁ ଦଶପଲା ଆଗକୁ ହେଇଥିବ। ମାନେ ।
ମୁଁ ଜାଣିନୁ ଜାଗା। ହୁଁ। ତାପରେ ଲୋକ ଥିଲେ ପଚାରିଲୁ ସେ କହିଲେ ନାଇଁ ନାଇଁ। ଏଇପଟେ ଆଉ ରୋଡ ନାହିଁ। ଆଉ ରିଟର୍ନ ପୁଣି ଆମେ ଆସିଲୁ।
। ଓ ହଁ। ଆମର ତ ଏଇରା ସବୁ ଜଙ୍ଗଲ ଏରିଆ ସବୁ ଏଠି ଆମ ନୟାଗଡ ଭିତରେ। ଆମର ତ ପୁରା କହିଲାଣି ଗାଁଟା ମଝିରେ ଜଙ୍ଗଲ ଚାରିପଟେ ମାନେ ଆ ସାତ ଆଠ କିଲୋମି
କୋଉ ଗାଁ କୋଉ ଗାଁ କହିଲ କୋଉ ଗାଁ ପ୍ରପର୍ କୋଉ ଗାଁ?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
ଓ ହୋ। ନୂଆ ଗାଁ।
ନୂଆ ଗାଁ ଜାଣିଥିବ ପୂର୍ବରୁ ଯୋଉ ଜଙ୍ଗଲ ମାଙ୍କଡ ଫାଙ୍କଡର ଖାଇବାକୁ ଦଉଛନ୍ତି ଯାହା ଜଙ୍ଗଲର ରୋଡ ସାଇ
ହେଟା ତ ଭଲ ଜାଗା। ଲେଖା ହେଇଚି ନୂଆ ଗାଁ ଟା ଭଲ ଜାଗା ଯାହା ହଉ ଭଲ ଜାଗାରେ ରହିଛନ୍ତି ଆଉ। ଆମେ ତ ଖାଲି ଗାଡି ମଟର ଘ ଗରମ ଧୂଆଁ ସବୁ ମାନେ ଯେତେକ ପାହାଡ ଜଙ୍ଗଲର ଜାଗା ଗୁଡାକ ଭଲ ଲାଗେନି କି। ।
ଆ ଆସ ଭାରି।
ରହିବା ପାଇଁ ବୁଲିବା ପାଇଁ ସବୁ ପାଇଁ ଭଲ। ଖାଦ୍ୟ ବି ତାଙ୍କର ମାନେ ଯାହାବି ଚାଷ ବାସ ହୁଏ ସବୁ ଭଲ ଲାଗେ।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
ନାଇଁ ନାଇଁ ଆଗେ ଚାକିରି । । ହଉ ତାହେଲେ ମୁଁ ରଖୁଚି।
ଆଜ୍ଞା।